ହ୍ୟାଲୋ।
ହଁ।
କଣ କରୁଛ?
କିଛି ନହିଁ ବସିଛି।
ଭାତଡାଲି ଭଜା ସାଲୁଟ।
କ କଣ ସନ୍ଧ୍ୟାବେଳେ?
ସନ୍ଧ୍ୟା ବେଳେ ହି ଖାଇଲିି ଛଟା ବଳେ।
ଏତେ ଲେଟ୍ କଣ ପାଇଁ?
ଲେଟ ରେ ପଖାଳଖିଆ ହେଇଥିଲା ଛୁଆ ହେଇଥିଲା ଲେଟ ରେ ଉଠଛିି ଲେ ନ
ଓହୋ। ଆଉ ଚ ଚା ବିିିନୁ କି?
ହଁ।
ହଁ ଯାଉଛି ବନେଇବେ ହାଣ୍ଡି ଧରିକି ବସିଯିବେ ଏକଥାରେ ଆଣ କଣ।
ହଁ ହଁ ଧର। ଆମର ଚା ସସ୍ପେଣ୍ଡ ରହେ ହାଣ୍ଡିରେ କଣ କରୁଛ?
କିଛି ନାହିଁ ଏମିତି ଟିକେ ଆସିଛି ବୁଲୁଛି ଟିକେ ଆଉ।
କଉଠି?
ଏଇଠି ହିଁ ଅଛି ପଥର ଗଡିଆ।
ସେ ଜାଗା କୁଆଡେ?
ଏଠି ଜାଗା ଭୁବନେଶ୍ଵରରେ।
ଉ ହୁଁ।
ପାଞ୍ଚ ଲୁ। ଏଟା କଣ ମୋ ନିଜର କି ଯିଏ ଆସିବ ବୁଲି ପାରିବ ହେଥରେ କଣ ଅଛି।
ଭୁବନେଶ୍ଵର ଜାଗା ଜାଣିନୁ ଆମେ ନା।
ଭୁନେଶ୍ଵରୋର ଜାଗାପୁଣି ତମେ ଜାଣିନ।
ନାଇଁ।
ସବୁ ଜାଣିଛ ଜାଣୁ ନାହାନ୍ତି।
ଜାଣିନୁ ତ ଜାଣିନୁ। ଓଡିଶା ଡିଷ୍ଟିକ ରେ ଯାଉଛି ନାଇ।
ଆସିଲେ ବୁଲେଇ ଦେବେ ଆଉ କଣ ଅଛି ସେଥିରେ।
ଉଁ।
ଏଇଗୁଟା କଥା।
ଦେଖିବି ଟ୍ରାଏ କରିବା ନେକ୍ସଟ ଟାଇମ ଦେଖୁ। ଖାଇଥିଲ କଣ।
କଣ ହେଇଛି।
ଖାଇଥିଲ କଣ।
ଖାଇଥିଲି ମୁଁ ଗାଧୁଆ ବେଳେ ଖାଇଥିଲି ତାପରେ ଆଉ ଖାଇନି ସନ୍ଧ୍ୟାବେଳେ ଏଇ ଚା ଫା ପଇକି ଆସିଥିଲି ଆଉ।
ଉଁ ହୁଁ ଭଲ ଅଛନ୍ତି।
ଆଜ୍ଞା।
ଭଲ ଅଛନ୍ତି।
ହଁ ଭଲ ଅଛୁ ଆଉ ଖାଇ ପିଇକି ଆଉ କଣ କରିବୁ।
ଆଉ କଁ। ଗାଁକୁ ଆସିନକି।
ନାଇଁ ଗାଁକୁ ଯାଇନି ଯାଇଥାନ୍ତି ସକାଳୁ ମୁଣ୍ଡ ଫୁଣ୍ଡ ବିନ୍ଧିଲା ଆଉ ଯାଇନି ଆଉ।
ଓ ହୋ।
ମୋ ରହିଗଲେ ଟିକେ ଆଉ। ତାପରେ ଶୋଇ ସୋଇ ଉଠିଲା ବେଳକୁ ଭଲ ଲାଗିଲାନି ଟିକେ ସନ୍ଧ୍ୟା ବେଳେ ବୁଲିବାକୁ ପଳେଇ ଆସିଲି ଆଉ।
ଆଜି ଛୁଟି ଥିଲା ଯବ। ଡୁଉଟି ଛୁଟି।
ଡିଉଟି ହଁ ଆଜି ଛୁଟି ଅଛି ଆଉ ସନ ଡେ ଏକଜାମ୍ ଅଛି ଆଉ।
ଉଁ ହୁଁ। କୋଉଠି ଡ୍ୟୁଟି ଭୁବନେଶ୍ବର।
କଣ ହେଇଛି।
ଡୁ୳ଟି କୋଉଠି ଭୁବନେଶ୍ଵର।
ହଁ ସେଇ ଭୁବନେଶ୍ୱର ରେ ସେଇଠି ତ କୋଉଠି। ଆଉ କଁ ଆଉ କଣ ଖବର।
ଭଲ ତମର କୁହ।
ଚାଲିଛି ସେମିତି ଆଉ।
ହୁଁ। ରହୁଛ କହୁଠି ଭୁବନେଶ୍ଵର।
ହଁ ଭୁବନେଶ୍ବର ରେ ଅଛୁ ମାନେ ଭୁବନେଶ୍ୱର ରେ ହିଁ ରହିବୁ ଆଉ କୋଉଠି ରହିବୁ।
ଗାଁରେ ରହୁଛୁ ଭୁବନେଶ୍ଵର ଆସି ବୁଲୁଚି ନା କଁ।
ଆମେ ଯେମିତି ଭୁବନେଶ୍ଵର ବୁଲିବାକୁ ଯୋଉ ଯାଉଛେ ସେମତି ଯାଇ ଥିବେ କି କଣ।
ହ ହ ହଁ ଆସିଚି ବୁଲିବାକୁ ଆଉ।
ଆଁ
ନାଇଁ ଆଉ କଣ।
ଖିଆ ପିଆ କଁ ହେଇଥିଲା।
ଆଜି ରୋଷେଇ ହେଇଥିଲା ଭାତ ସୋୟାବିନ
ବର୍ଷା ହୋଉଚି କି?
ନାଇଁ ବର୍ଷା ଫର୍ଷା ନାଇଁ। ବର୍ଷା ହେଇନି। ବର୍ଷା ଆଜିକୁ ପାଗଟା ଭଲ ଦେଇଚି।
ୟାଡେ ବର୍ଷା ହେଇକି ଗଲାଣି।
ବର୍ଷା ହେଇକି ଗଲାଣି।
ହୁଁ।
କଣ ଜୋରେ ଵର୍ଷା ହୋଉଥୁଲା ନା ଏମିତି ଝିପି ଝିପି ବର୍ଷା
ହାଲୋ।
ହାଲୋ।
ହାଲୋ।
ଏମିତି ଝିପିଝିପି ଆଉ।
ଉଁହଁ।
ନାଇଁ ଖରାପ ଅଛି।
ମେଡ଼ିସିନ୍ ଖାଉନ।
ଚାଲିଚି ମେଡ଼ିସିନ୍।
କଣ ଅଛି ଦେହ ଖରାପ କଁ ଅଛି।
କଁ ହେଇଚି।
ଦେହ କଁ ଖରାପ ହେଇଚି କି?
ଫିବର୍।
ଆଉ ଫିବର୍ ମେଡ଼ିସିନ୍ ଖାଇଲେ ସିନା କମିବ।
ହୁଁ ପନ୍ଦର ଦିନି ହେଲାଣି ଫିବର। ଫିର୍ବି ବଡି ୱିକ୍ ଲାଗୁଚି।
ରୁମ୍ କୁ ଯିବ କେତୋବୋଳେ ରୁମ୍ କୁ କେତୋବୋଳେ ଯିବ।
ଏବେ ରୁମ୍ ଯିବି ଏବେ ବାହାରିବି ପଳେଇବି ଆ ସନ୍ଧ୍ୟା ହେଲାଣି ଅନ୍ଧାର ଟିକେ ହେଇଗଲେ ବାହାର ପବନ ଦୋଉଚି ଏଠି ଭଲ ଲାଗୁଚି ବସିବା ପାଇଁ
ଆଉ କଣ କୁହ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ସବୁ ଘରେ ଆଉ।
ହୁଁ ହୁଁ।
ଆଉ ରୋଷେଇ କଁ ହବ ରାତିକି।
ରୁଟି ହବ ଆଉ କଣ ହବ ସବଜି ତା ସହିତ ଆଉ।
କାଇଁ ରବବାର ଆଜି ଆଇଁଷ ହୋଉନିକି ଆଇଁଷ କେଇ ଖାଉନାହାନ୍ତି କି?
ଖାଆନ୍ତି ଏ ଫିବର୍ ଯୋଗୁ ହୋଉନି ଆଇଁଷ ଏଇନା।
ତ ତମସ୍ତଙ୍କୁ ଫିବର୍ ହେଇଚି ନା କଣ।
ହଁ। ଆଉ କ ତମର କଣ ଖିଆପିଆ ହବ ରାତିରେ ଚିକେନ୍।
ରାତିରେ ଚିକେନ ହିଁ ରାନ୍ଧିବା ଆଉ କ ରାନ୍ଧିବା ଚିକେନ ରାନ୍ଧିଲେ ଗୋ ତା ଏଇଟା ପରେ ହେଇଯିବ ବାକି ଯେତେ ସାନ ଏତେ ସାରା ଜିନିଷ କିଏ କରିବ ଚିକେ ଟା ଆଇଟ ରେ ସଇଲା ଦଶଟା ଆଇଟମ କରିବାକୁ ପଡିବନି।
ହୁଁ।
ଆଜ୍ଞା ରାନ୍ଧି ଦୁି ଚାରଟା ଆଇଟମ୍ କରିବାକୁ ପଡିବ।
ଓ ହୋ।
ଚିକେନ ହେଲାକୁ ଗୋଟେ ଗୋଟେ ଆଇଟମ୍ ବାସ୍ ଗୋଟେ ଆଇଟମରେ ସାଙ୍ଗ ହେଇଗଲା।
ଉଁ ଉଁ ହଁ ଭଲ ଆଉ ଆଇଁଷ ହେଲେ ଗୋଟେ ଆଇଟମ ରେ ଚଳିଯିବ।
ସେ ଭେଜହେଲେ ବି ଗୋଟେରେ ହେଇଯିବ ଗୋଟେ ଭେଜ
ହୁଁ। ବୁଟ କଲି
ହଁଁ କାଲି ସକାଳୁ ଅଛେ
ସକାଳୁ ହଁ ଆଟାରୁ।
ଆଠଟାରୁ
ଆଟାରୁ ପାଞ୍ଚଟା ଛଅଟା ଆଉ।
ହଁ। ତାପରେ?
ତାପରେ କଣ? ତାକୁ କେତେଟା ଦିଉଠି ସରିଲା ପରେ ଯିବ ଘରୁ କନ୍ତା
ହଁ
ଅପ ର ଆଉ କଣ ଅଛି।
ଆଉ କଣ କୁହ ଖବର ଦେହ ପା କଣ କେମିତି ଅଛି?
ଦେହ ପା ତ ଭଲଅଛି।
ଉହୁଁ।
ଆଉ ରଜ କେମିତି ଗଲା?
ରଜରେ ତ ଦେହ ଖରାପ ଖରାପରେ ହିଁ ଗଲା ଭଲ ଯାଇନି।
ଓ ହୋ।
ଛୁଟି ଥିଲା ରଜରେ ଡ୍ୟୁଟି?
ଆମର କି ଛୁଟି ଆମର କି ଛୁଟି ନହିଁ।
ଆଉ ହଲିଡେ ତ ଥିଲା ତ ଗୋଟେ ଦିନ ଫାସ ଫାଷ୍ଟ ରଜରେ।
ହଁ ଗୋଟେ ହିଁ ୱିକ ଅଫ ଯାହା ରହୁଛି ୱିକ୍ଲି ଅଫ ଆମ ସଣ୍ଡେହିଁ ପଡିଗଲା ସେଟା ୱିକଲି ଅଫ ଥିଲା ବୋଲି।
ହୁଁ ଆଉ ତ ରଜ ହିଁ ହେଇଗଲା ସେଇଥିରେ ଆଉ।
ହଁ।
ହୁଁ।
ହଁ କୁହ ଆ ରୋଷେଇ କେତେ ବେଳେ ହବ କି?
ହଁ ହୋଊ ନଅଟା ଏବେ ନୁହ। ଏବେ ଚା ପିଆ ହବ ରୋଷେଇ ନଟା ବେଳେ ଖ୍ୟାପିଆ ଦଶଟା ସେଇୟା ଟାଇମ ଟେବୁଲ ନାହିଁ ଆଉ। ହଁ ହଁ ସେ ଛେଇୟା ଟାଇମ ନାହିଁ
ରା ରାତିରେ ଚୋବା ପାଣି ନା କଣ?
ଆ?
ରାତିରେ ଚିରର ପାଣିନା କ?
ହଁ ହଁ ସେଇଭଳିୟା କିଛି ଆଉ।
ହୁଁ।
ହ
ରାତିରେ ବସିବ କଣ ହେଇଛି?
ରୁମରେ କିଏ ରହୁଚନି?
ରୁମରେ ଭାଇ ଅଚେ ପିଲା ରହୁଛନ୍ତି। ଭାଇ ଆସେନି ଘରକୁ ଯାଇ ସେ ଆସିବ ଆଜି ପୁଅର ଜନ୍ମଦିନ ଅଛି ବୋଧେ ସେ ଆସିଲାବେଳକୁ କାଲି ଆସିବେ ବୋଧେ ସବୁ ଶନ୍ତୁ ବି ଆସି
ଓ ମେସରେ ରହୁଛନ୍ତି।
ରୁମ ନେଇକି ଅଛି। ରହିଯାଉଛନ୍ତି ଆ ରହିଯାଉଛନ୍ତି ଆଉ
ଆଚ୍ଛା। ହଁ।
ହଉ ଠିକ୍ ଅଛି ପରେ କରୁଛି ଆଉ
ଆତେ।